ହ୍ୟାଲୋ।
ହଁ ନମସ କରୁଛି।
ନମସ୍କାର ମୋ ଭୟସ୍ ଆସୁଛି?
ହଁ ତମ ଭୟସ ଆସୁଛି ମତେ।
ଆଛା ଆଉ କଣ କରୁଥିଲ?
ନାଇଁ ଏଇତ ବର୍ଷା ଛାଡିଛି ଏଇ ଛାତ ଉପରେ ଅଛି।
ବର୍ଷା ଛାଡିଛି ତମର?
ହଁ ସକାଳୁ ହଉଚି ଯେ ହଉଚି ଏଇ ଏବେ ଛାଡିଲା।
ଏ ଯାହା ହଉ ତମେ ଟିକେ ତ୍ରାହି ପାଇଁ ହେଇଗଲା। ଆମର ତ ଏଠି ବନ୍ୟା ପରିସ୍ଥିତି ହେଇଗଲାନି ରିଲିଫ ନେଇକି ଆସ ତାହେଲେ।
ହଁ ହଁ ତମ ପାଇଁ ତ ନେଇକି ଯିବି ତମେ ଜେତେଳେ କହୁଛ। କାଇ ସେଇଠି ଜୋର
ଆ ହଁ ପରା। ଆମର ବହୁତ ଜୋରେ ଚାଲିଛି ଚାଲିଛି ଚାଲିଛି ବନ୍ଦ ହବାରେ ନାହିଁ। ଗାଡି ଫାଡି ସବୁ ଅଧା ବୁଡିଗଲାଣି ଏପଟେ ଏତେ ବର୍ଷା।
ମାନେ ବୁଡି ଗଲାଣି ରାସ୍ତାଘାଟ ବି ବୁଡି ଗଲାଣି?
ହଁ।
ମାନେ ଏତେ ବର୍ଷା ହଉଛି?
ବହୁତ ବର୍ଷା ହଉଛି ଆମର ମାନେ ନନଷ୍ଟପ ଚାଲିଛି ସକାଳୁ ନନଷ୍ଟପ ଚାଲିଛି।
କାଇ ଆବାଜ ଆସୁନି ନା ସାଇଲେଣ୍ଟ କରିଦେଇଛ ବୋଧେ?
ହଁ ନାଇଁ ମୁଁ ତ ଏବେ ଘର ଭିତରେ ଅଛି। ବର୍ଷା ମାନେ ଜୋରରେ ହଉନି କିନ୍ତୁ ଏମିତି ହଉଛି ଯେ ହେଇ ହେଇ ଏବେ ତ ସ୍ଲୋ ହଉଛି। ସକାଳୁ ଜୋରରେ ହଉଥିଲା। ଆଉ ଏବେ ପୁରା ବହୁତ ଡିପ୍ ମାନେ ଝିପି ଝିପି ନୁହଁ କି ଜୋରେ ନୁହଁ ମିଡିଲି ହେଇ ହେଇ ଚାଲିଛି ଆବାଜ ହଉନି। ମୁଁ ବି ତ ଘର ଭିତରେ ଅଛି ତ ଆବ ଏମିତି ହବ ନି।
ଆଚ୍ଛା ଆଚ୍ଛା ତମକୁ ଫୋନ୍ ତମକୁ ଫୋନ ଲଗେଇଲି ଯେ ହେଲେ ତମ କଲ ଟା ଲେଖୁଛି ଅଲରେଡି ମାନେ ହେଇସାରିଛି।
ଉଁ ହେଇ ସାରିଛି ଓହୋ। ହ ମୁଁ ଜାଣିନି ମୋର ତ ନେଟ ୱର୍କ ଇସୁ ଥିଲା କେତେ ରିଫ୍ରେଶ କରି କରି କରି କରି କରି କରି ଫୋନ ସୁଇଚ ଅଫ୍ କରି ଅନ୍ କରି ତାପରେ ସେଠରୁ ଲାଗିଲା।
ତମର କେତେଟା କଲ ସରିଛି ଏବେ ଯାଏଁ?
ମୋର ତ କାଲି ଆରମ୍ଭ ହେଲା। ଆଉ କିଛି କଲ ହେଇନାହିଁ। ଗୋଟିଏଇଚି।
ଗୋଟିଏ କରିଛ?
ହଁ।
ଚା ଆଉ ସକାଳେ କଣ ଖାଇଥିଲ?
ସକାଳେ ଆଜି ଆମର ହେଇଥିଲା କଣ ସ୍ୟାଣ୍ଡୱିଚ୍। ଆଉ ଦିପରେ ହେଇଥିଲା ବିରିୟାନୀ। ଏବେ ଚା ବସା ହେଇଛି ଚା ଟାମୁଁ କହିଲି ହଉ ଚା ଟା ହେଲା ଭିତରେ ଟିକେ କଥା ହେଇଯାଏ। ତାପରେ ଦେଖିବା।
ଭଲ ଭଲ ରୋଷେଇ କରି ଖାଉଛ ଆଉ ସମସ୍ତଙ୍କୁ ଖୋଉଛ ଆଉ। ଆଉ କେବେ ଆମକୁ କରିକି ଦବ ଆଉ।
ଆସ କେବେ ଆସ ତମକୁ ବି କରିକି ଦବା ତମେ ବି ଖାଇବ।
ଭଲ ଭଲ ରେସିପି କରୁଛ ସାଣ୍ଡୱିଚ କିଏ ବନେଇଥିଲେ ତମେ ବନେଇଥିଲ?
ହଁ ବନାନି ମୁଁ ସବୁ। ଆମର କେହି ବନେଇବେନି ସବୁ ଖାଇବେ ଆମର କାଲି ମୁଁ ବନେଇବି।
ତମ କଥା ଶୁଣିକି ମତେ ତ ବହୁତ ହସ ଲାଗୁଛି।
ତମୁ ଖାଲି ଖାଇବେ ଆ ତମେ ବନେଇବନି ଆଉ କିଏ ବନେଇବ? ତମେ ତ ଯୋଉ କଥା କହୁଛ।
ହୁଁ।
ତମେ ହିଁ ତ ବନେଇବ ତମେ ଯେତେଳେ ଘରର
ହୁଁଁ ନା ସେମିତି କିଛି ନାହିଁ ଆମେ ବୋଲି ଘରେ ଯେତେ ମେମ୍ବର ଅଛନ୍ତି ମିଶି ମାସି କରିବା କଥା ଏମତି ହେଲେ ରିଲେସନ ବି ଭଲ ରହିବ। ସବୁ ଭଲ ରହିବ।
ହଁ ଏଇଟା ଠିକ କହିଛ। ହେଲେ
ହ ତମେ ଆଉ ତମ ସେପଟରେ ଆଜି କଣ ଟୋଟାଲ ଖରା ହେଇନି ଖାଲି ବର୍ଷା ହିଁ ବର୍ଷା ଚାଲିଛି?
ଆମେ ଆଜି ଦିନ ବି ଦେଖିନୁ ଅନ୍ଧାର ହେଇ ହେଇ ହେଇ ହେଇ ରହିଛି ରହିଛି ରହିଛି ରହିଛି।
ଆଛା।
ହୁଁ।
ଏପଟରେ ତ ଛାଡି ଯାଇଛି ପୁରା ଧଳା ଧଳା ଦେଖାଯାଉଚି ସବୁ ଆକାଶ ଗୁଡାକ।
ନାଇଁ ଆମର ଏପଟେ ପୁରା ଢାଳୁଛି ପକେଇକି ବର୍ଷା ସକାଳୁ।
ଏବେ ସ୍ଲୋ ହେଇଛି ନାଇଁ?
କଣ କହିଲୁ ଶୁଣା ଗଲାନି।
ମୁଁ କହିଲି ଏବେ ସ୍ଲୋ ଚାଲିଛି ବୋଧେ।
ହଁ ଏବେ ସ୍ଲୋ ରେ ଚାଲିଛି ବର୍ଷା ନନଷ୍ଟପ୍ ଚାଲିଛି ବନ୍ଦ ନାଇଁ।
ଚାଲିଛି ରାତି ଯାଏ ଚାଲୁଥିବ ତୁ ଲଘୁଚାପ ବୋଧେ ହେଇଚି।
ହଁ ଏଇଟା ତ ଚାଲ କହୁଚି ନିୟୁଜ ରେ କି ଆହୁରି ତିନି ଦିନ ହବ ଏମିତି ବର୍ଷା।
ମାନେ ତମର କୋଉ ଜିଲ୍ଲା? ହ୍ୟାଲୋ।
ଆଉ ତମେ କଣ ଖାଇଥିଲ?
ମୁଁ କହିଲି ତମର କୋଉ ଜିଲ୍ଲା କହିପାରିବ? ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁଭୁଛି ତମକୁ?
ହଁ ହଁ ଶୁଣାଗଲା ଏବେ କୁହ।
ମୁଁ କହିଲି ତମେ ମାନେ କୋଉ ଜିଲ୍ଲାରେ ଯାଉଚ?
ଆମର ଖୋର୍ଦ୍ଧା।
ଆଛା ଖୋର୍ଦ୍ଧା ଜିଲ୍ଲା।
ହୁଁ।
ମୁଁ ଖାଇଥିଲି ଭାତ ଆଉ ମାଛ ତରକାରୀ।
ଆରେ, ବାପରେ! ବଢିଆଉଁ।
ଆଉ, ବର୍ଷା ପାଗକୁ ଆଜି ପକୁଡି ଛାଣିକି ଖାଇଦିଅ। ବର୍ଷା ହଉଛି ନା। ପକୁଡି ଛାଣିକି ଖାଇଦିଅ।
ହଁ, ବର୍ଷାରେ ତ ସମସ୍ତେ କୁହନ୍ତି କି, ପକୁଡି ଛାଣି ଖାଇଦିଅ। ପକୁଡି ଛାଣି ଖାଇଦିଅ ଆଉ। ବର୍ଷା ହେଲା ମାନେ ସମସ୍ତଙ୍କ, ପକୁଡ଼ି କଥା ମନେ ପଡିଯାଏ।
ହଁ, ଚା' କିଏ ପିଇବେ ତମେ ପିଇବ?
ଚା ଆମର ସମସ୍ତେ ପିଅନ୍ତି। ମୋ ନଣନ୍ଦ, ମମି-ଇ, ମୁଁ ସମସ୍ତେ ପିଉ।
ସନ୍ଧ୍ୟା ବେଳ ହେଇନି, ତମେ ଚା' ପିଇବ।
ହ୍ୟାଲୋ।
ହଁ, କଣ କହିଲ?
ମୁଁ କହିଲି, ଝିଅ ବେଳେ କୁମାର ପୁନିଆ ଓଷା କର?
ହଁ।
ଚ୍ଛା। କେମିତି କଁ କର?
ଆମର ତ ଜହ୍ନି ଓଷାରୁ ଅଛି। ଆମେ ଜହ୍ନି ଓଷାରୁ ମାସ ଯାକ କୁମାର ପୂର୍ଣ୍ଣିମାରେ ଶେଷ କରୁ।
ଆଛା, ଆମର ଏପଟରେ କିନ୍ତୁ ନାହିଁ।
ନେ ଆମର ଅଛି ଜହ୍ନି।
ଜହ୍ନି ଓଷା ମାନେ, କେମିତି କଣ କର?
ସେଟାସେ-ଏ ରାତିରେ ଟିକେ ଦୀପ ଫିପ ବସେ, ରାତିରେ ଦିପ୍ ଦୀପ ବସେ ଯେମତି ଆକାଶ ଦୀପ ବସେନି କି! ସେମିତି ଦୀପ ବସେ, ମାସ ସାରା ଆମେ ଜହ୍ନି ଆଁ ମାନେ ଛାଡିଥାଉ ଆଇଁଷ ପିଆଜ ରସୁଣ ଛାଡିଥାଉ। ସେଇଟା ବାଲୁଙ୍କା ଯେମିତି ତୋଳା ହୁଏ ଆମର ଖୁଦରୁକୁୁଣୀ ରେ, ସେମିତି ବାଲୁକାଁ ତୋଳା ହେଇ ଗୋଟେ ମାସରେ ପୂଜା ହ
ଆ ସେଇଦିନ ବି ଓଷା ହୁଏ। କୁମାର ପର୍ଣି ପୂର୍ଣ୍ଣିମା ଦିନ।
ପୂର୍ଣ୍ଣିମା ଦିନ ସେଇଟା ଉଜାଁ ହୁଏ। ଚାନ୍ଦ ପୁଞ୍ଜା ହେଇକି ଉଞ୍ଜା ହୁଏ।
ସମସ୍ତେ କୁହନ୍ତି, କୁମାରପୂର୍ଣ୍ଣିଆ ଓଷା କଲେ ଭଲ ବର ପାଇବୁ।
ହା, ବର ଭାଗ୍ୟରେ ଥିଲେ ମିଳେ। ଓଷାଠେଇଁ କିଛି ମିଳିବନି।
ଓଷା କଲେ ବି ତ ଭଲ ମିଳିବ ନା, ଠାକୁରଙ୍କୁ ସେମତି ଓଷା କରିବ। ଠାକୁର ଭଲ ବର ଦେବେ ତମୁ ତମକୁ ତ ଦେଇ ସାରିଛନ୍ତି। ଆଉ ଯିଏ ବାକ କି ଅଛନ୍ତି ଆଉ!
ତମ ମାନଙ୍କ ପାଇଁ ରହିଲେ ଆଉ।
ହଁ, ତମ ପାଇଁ ତ ଅଜରି ସରିଛି।
ଆମେ ଆମେ ଆଉ ସେ ଲିଷ୍ଟରେ ନାହୁଁ। ଏବେ ଯୋଉମାନେ ଲିଷ୍ଟରେ ଅଛନ୍ତି, ସେମାନଙ୍କୁ ଦିଆ ହବ।
ସେମାନେ ତ ଭା ତମେ ଯେମିତି କହିଲ, ଭାଗ୍ୟ ଉପରେ କଥା, ଭାଗ୍ୟ ଉପରେ କଥ କଥା କହିବ, କାହାକୁ କଣ ମିଳିବ? ଆଉ, ସବୁ କଣ ଭଲ ଭଲ ରୋଷେଇ କରୁଛ?
ଆଜି ତ ଆଉ ଭଲ ମନ୍ଦ କିଛି ଆଉ ରୋଷେଇ ନାହିଁ। ରାତିରେ ଦେଖିବା କଣ ହଉଞ୍ଚି। ଛୁଆ କହୁଛନ୍ତି ଚିକ୍ କେନ୍ ଖାଇବେ? ଦେଖିବା କଣ ହଉଛି? ଡିସାଇଡ୍ ହେଇନି ଚା' ଫା ପିଇ ସାରିଲା ପରେ ମୁଢ଼ି ମିକ୍ସଚର ଟିକେ ପାଗ ହବ, ଖିଆ ହବ। ତା'ପରେ ଦେଖିବା।
ପାଗ ଆହୁରି ହେଇନି କି ତମର! ପାଗ ହବ।
ନାଇଁ, ଆମର ଚା' ପିଇବେ। ତା'ପରେ ଛୁଆ ଶୋଇଚନ୍ତି ଉଠିବେ। ତା'ପରେ ତାଙ୍କ ଖିଆ ପିଆ ସରିଲା ପରେ, ତା'ପରେ ଆମେ ଖାଇବା ପିଇବା କରିବୁ ଆଉ।
ଆଉ, ତମ ଘରେ ସବୁ କିଏ କିଏ ଅଛନ୍ତି? ହ୍ୟାଲୋ। ହଁ, ମୁଁ କହିଲି ତମ ଘରେ ସବୁ ଆଉ କିଏ କିଏ ଅଛନ୍ତି?
ଆମ ଘରେ ମୋ ନଣଦ, ନଣଦଙ୍କ ଝିଅ, ମୋ ଶାଶୁ, ମୁଁ, ମୋ ହଜବାଣ୍ଡ। ମୋ ଝିଅ, ଛୋଟ ଟା।
ତମ ନଣନ୍ଦ, ନଣନ୍ଦଙ୍କ ଝିଅ ବି ଅଛନ୍ତି?
ହଁ।
ନ ମାନେ ତମ ନଳନ୍ଦଙ୍କ ସ୍ଵାମୀ ତ ଏଠି ଏଠି ବୋଧେ ନାହାଁନ୍ତି ମାନେ ବାହାରେ ଅ ବ ସେମାନେ ବୋଧେ ଏଠି ଆସିଛନ୍ତି ବୁଲିବାକୁ ନା କଣ?
ନାଇଁ ସେ ଆମ ପାଖରେ ରୁହନ୍ତି।
ତମ ପାଖରେ ରୁହନ୍ତି।
ହଁ।
ମାନେ ସେ ଯାଆନ୍ତିନି କି ତାଙ୍କ ଶାଶୁଘରକୁ?
ଏମିତି କେବେ କେବେ ଫଙ୍କସନ ପାର୍ଟି ଫଙ୍କସନ ହେଲେ ଯାଆନ୍ତି ନହେଲେ ଏଇଠି ରହ
ମାନେ ବଡ ନା ସାନ?
ସାନ ନା ସାନ ସ
ଆଚ୍ଛା।
ସେ ସାନ କିନ୍ତୁ ଆଗେ ମ୍ୟାରେଜ ହେଇଥିଲା ତାଙ୍କର ଆଉ।
ଆଉ ତମେ ଉଠିଲ କେତେବେଳେ ଆଜି?
ଆଜି ତ ସକାଳେ ଉଠେଇ ହେଇଥିଲା କେତେ ଛଅଟା। ତା ପରେ କାମ ଚାଲଚି-ଚାଲଚି-ଚାଲଚି ଖରାବେଳେ ଟିକେ ଶୁଏ ଆଜି ଶୋଇହେଲାନି। ଏଇ ନେଟୱାର୍କ ପ୍ରୋବ୍ଲେମ ହେଲା କଣ ହେଲା କଣ ନାଇଁ ଜାଣି ହେଲାନି। ତାକୁ ପଚାର, ତାକୁ ପଚର୍, ତାକୁ ପଚାର ଏମ୍ତିରେ
ହଁ-ହଁ-ହଁ ଏଇଟା ସତ କହିଛ। ତାକୁ ପଚାର ଆକୁ ପଚାର ସେତ କହୁଚି। ସମୀସ୍ତିଙ୍କର ଫୋନ ଆସୁଚି ମୁଁ ରିସିଭ୍ କରିଛି ହେଲେ କିନ୍ତୁ ମୋ ଫୋନଟା ତା ତାଙ୍କ ପାଖକୁ ଯାଉନି ମାନେ କଣ ହେଇଛି ଜାଣିନି।
ସିଏ ତମେ ତାଙ୍କୁ ରିଫ୍ରେଶ କର ରିଫ୍ରେଶ କରିକି ପୁଣି ସୁଇଚ୍ ଅଫ୍ କର ସୁଇଚ୍ ଅଫ୍ କରିକି ପୁଣି ଅନ୍ କର ହବ।
ନାଇଁ ରିଫ୍ରେସ ତ କରି ସାରିଛି ଆଉ।
ମୁଁ ଅଧଘଣ୍ଟା ସୁଇଚ ଅଫ୍ କରି ରଖିଦେଇଥିଲି।
ତମ କଲ କଣ ଆସୁନଥିଲା କାହା ପାଖକୁ।
ନା ମୋର କଲ ଯାଉନଥିଲା କାହା ପାଖକୁ।
ଆଚ୍ଛା।
ଏରର୍ ଦେଖଉଥିଲା।
ଆଉ ତମ ମାନେ ତମ ହଜବେଣ୍ଟ କଣ କରନ୍ତି?
ଶୁଣା ଗଲାନି କଣ କହିଲ?
ମୁଁ କହିଲି ତମ ହସବେଣ୍ଡ କଣ କରନ୍ତି?
ହଜବେଣ୍ଡ ଆମର ଏଇ ପ୍ରାଇଭେଟ ସେକ୍ଟର ରେ ଗୋଟେ ଜବ୍ କରିଛନ୍ତି ଆଉ।
ଆଚ୍ଛା। ଉଁ ହୁଁ। ଆଉ କୋଉ କୋଉ ପର୍ବ ସବୁ ପାଳନ କରିବାକୁ ଭଲ ଲାଗେ ତମକୁ?
କଣ କହିଲ?
ମୁଁ କହିଲି ଆଉ କୋଉ କୋଉ ପର୍ବ ସବୁ ପାଳନ କରିବାକୁ ତମକୁ ଭଲ ଲାଗେ?
ମତେ ତ ସବୁ ପର୍ବ ପାଳିବାକୁ ଭଲ ଲାଗେ କିନ୍ତୁ ପାଳି ହଉନି ଆଉ।
ଅସୁବିଧା ଅଛି ଆଉ।
ହଁ।
ଆଉ କୁଆଡେ ଯାଇଥିଲ ନା ବୁଲିବାକୁ?
ନାଇଁ ଆଜି ଆମର ପ୍ଲାନ୍ ଥିଲା ବୁଲିବା ପାଇଁ କିନ୍ତୁ ଆଜି ତ ଏଇ ପାଗରେ ଆଉ କୁଆଡେ ବି ବାହାରି ହଉନି ଦେଖ ଦେଖିବା କଣ ହଉଛି କାଲିକି।
ବର୍ଷା ଛାଡ଼ିଲେ ତ କଣ କରିବ ବର୍ଷା ତ ଛାଡିନେ କୁଆଡେ ଯାଇ ହଉନି କି ଆସି ହଉନି।
କୁଆଡେ ଯାଇ ହଉନି ଆସିହଉନି କଣ୍ଟିନ୍ୟୁ ତ ଚାଲିଚି ଆଉ ବନ୍ଦ ହେଲେ ସିନା।
ଏବେ ବୋଧେ ଛାଡିଯିବଣି ନାଇଁ ତମର?
ନା ଆମର ଚାଲିଛି ଝିପ ଝିପ ଝିପି ଝିପି ଚାଲିଛି।
ଉଁ ହୁଁ।
ଆଚ୍ଛା ହଉ। ଚାଲ ତମେ କଣ କର ମୁଁ ଯାଉଛି ଟିକେ ଚା ପିଇଦିଏ ତାପରେ ପୁଣି ପଛରେ କେତେବେଳେ କଥା ହେବି ଆଉ।
ହଁ ହଁ ଯାଅ ଧନ୍ୟବାଦ।